ହ୍ୟାଲୋ।
ଗୋଟେ ମିନିଟ ହେଇଯାଇଥିଲା।
ହ ହଉ। କଣ କରୁଛ?
ମୁଁ ଏବେ ବସିକି ଖାଉଥିଲି।
କଣ ଆଜି ଖାଇ ପିଆରେ?
ଏଇ ଖାଉଥିଲି। ତମେ?
ମୁଁ ଖାଇନି ରୁଟି ଖାଇବି ଆଉ।
ଆଚ୍ଛା ଆଚ୍ଛା ରାତି ପାଇଁ।
ହଁ ରାତିପାଇଁ।
ଆମର ତ ସେଇ ପଖାଳ। ତ ଆଜି ହବନି। କାରଣ ଆମ ଏପଟେ ବର୍ଷା ହେଇ ଥିଲା। ହେଲେ ଏତେ ବି ବର୍ଷା ହେଇନି। ବହୁତ ଜୋର ସେ ମେଘ ହେଇଥିଲା ପୁରା କଳା ବାଦଲ। ହେଲେ ବହୁତ କମ ବର୍ଷା ହେଇଛି।
ହୁଁ ବର୍ଷା ଏପଟେ ବି ହେଇଥିଲା ଯେ କିନ୍ତୁ ଏବେ ଯେହେତୁ କାଳ ବୈଶାଖୀ ହେଇ ଏବେ ପଳେଇ ଆସିଲାଣି କେରଳ ମୌସୁମୀ ଛୁଇଁଗଲାଣି ନା ସେଥିପାଇଁ ଆଉ ଏତେ ବର୍ଷା ଚାରିଆଡେ ଟିକେ ଟିକେ ଦେଖ ଦେଖେଇଲାଣି ଭୁବନେଶ୍ଵରରେ ତ କାଲି ବି ହେଇଥିଲା କଣ ପାଞ୍ଚ ଛଅ ଘଣ୍ଟା ଆ ହେଇଥିଲା ରାଜଧାନୀରେ ଆଉ ଅନ୍ୟ ଗୁଡାକରେ ଯଦି ବି ଆମେ ଦେଖୁଛେ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡାକରେ ବି କିଛି କିଛି ମାତ୍ରାରେ ବର୍ଷା ହେଇଥିଲା ଅନ୍ୟନ୍ୟ ଅନ୍ୟ ଅଞ୍ଚଳରେ ନୁହଁ।
ହଁ ଆମର ଏପଟେ ଆମ ଘର ପଟେ ସାଇ ମନ୍ଦିର ପାଖରେ। ଅଳ୍ପ ହେଇଛି। ସାଇ ମନ୍ଦିର ସେପଟକୁ ପୁରୀ ରାସ୍ତାରେ ଟୋଟାଲି ବି ହେଇନି ପଟିଆ ଆଉ ମେ ଫେର ପାଖରେ ତ ବହୁତ ସାରା ଗଛ ଭାଙ୍ଗି ଯାଇଛି। ପୁରା ରୋଡ କୁ ଜାମ ହେ ଦେଇେ ସେ ଗଛ ଗୁଡା।
ଆଚ୍ଛା ଆଛା ଏବେ ଆମେ ମାନେ ଯଦି ଭାବିବା ମାନେ ବହୁତ ଇଏ ପୂର୍ବରୁ ଅ ଲୋକମାନେ କେମିତି ରହୁଥିଲେ ମାନେ ତାଙ୍କ ପାଖରେ କିଛି ନଥିଲା ରହିବାକୁ ମାନେ କିଛି ବି ନଥିଲା ବିଦ୍ୟୁତ ନଥିଲା କିଛି ବି ଇଲେକ୍ଟ୍ରିସିଟି କନେକ୍ସନ ନଥିଲା କିନ୍ତୁ ସେମାନେ ରହୁଥିଲେ କିନ୍ତୁ ଆମେ ଏତେ ପୁରା ନିର୍ଭରଶୀଳ ହେଇଗଲେଣି ଯଦି ଟିକେ ବି ଦି ଘଣ୍ଟା ଚାରି ଘଣ୍ଟା କାଟି ଦଉଛି ଆମେ ଆଉ ରହିପାରୁନ ନୁହଁ।
ଫନିିବେଳେ ସେତେବେଳେ ତ ଭୁବନେସ୍ୱର୍ ରେ ଆଠ ଦିନ ପୁରା ଲାଇନ କାଟି ଦେଇଥିଲା। ପାଣି ବୋହିବାକୁ ପଡୁ ଥିଲା ଆଉ ତାପରେ ଯାହାବି ଚାର୍ଜ ବସେଇବାକୁ ରହିଲା ସେଗୁଡାକ ଆମ ଘର ପାଖ ଅଙ୍କଲ। ସିଏ ତାଙ୍କ ଅଫିସ କୁ ନେଇ ସିଏ ଚାର୍ ବସେଇକି ଆଣିକି ଦିଅନ୍ତି ସେତେବେଳେ ତ ବହୁତ ହଇରାଣ ହେଇଥିଲୁ।
ହୁଁ ହୁଁ ହୁଁ ଠିକ ବା ସେ ଫନି ସମୟରେ ମ ଫନି ଫାଇଲି ବି ଯେତେବେଳେ ଆସିଥିଲା ଦୁଇ ହଜାର ପନ୍ଦରିନାର ପୁରା ଚାରିଆଡେ ସେମିତି ଅସୁବିଧା ହେଇଥିଲା।
ହଁ। ସେତେବେଳେ ତ ଫାଇଲେଣ୍ଡ ଟାଇମରେ ମୁଁ ତୃତୀୟ କି ଚତୁର୍ଥ ଶ୍ରେଣୀରେ ପଢୁଥିଲି। ତ ସେତେବେଳେ ମୋ ଭାଇର ମୋ ସେମତି ପଣକିଆ କମ୍ପିଟିସନ କରୁଥିଲୁ। ଆଉ ମତେ ତ ସେତେବେଳେ କୋଡିଏ ସେଥି ପାଇଁ ଆସୁଥିଲା ହେଲେ କୁ ପଚିଶ ଛବିଶ ତକ ବି ଆସୁଥିଲା।
ଯା ହୋଉ ଯଦି ଏମ ବି ଦେଖୁଛେ ଏବେ ଅ ପ୍ରାୟ ଅନିୟମିତତା ବୃଷ୍ଟିପାତ ଦେଖଉଛି କାହିଁକି ନା ଯଦି ଆମେ ଦୈନନ୍ଦିନ ଜୀବନରେ ଆମର ଚାଲିଚଳଣି ଆଉ ଆମର ଆମର ଆଭିଜାତୀୟ ଷ୍ଟାଇଲରେ ରହିବା ଏସି ଲଗେଇବା ଆଉ ଫ୍ରିଜ କୁ ୟୁଜ କରିବା ମକ୍ସିମମ ସିଏଫସି ଗ୍ୟାସ୍ ବି ଆସୁଛି ଯେମତି କି ଆମେ ଦେଖୁଛେ ଯେ ମାକ୍ସିମମ୍ ଡେଙ୍ଗୁ ମଶା ଏସି ର ପାଣିରୁ ବି ଡେଭଲପ୍ କରୁଛନ୍ତି କିନ୍ତୁ ବଡ ସମସ୍ୟା ଦେଖୁଛନ୍ତି ଦେଖୁିଥିବେ ଯେ ଆମେ ଯୋଉମାନେ ଏସି ରେ ମାକ୍ସିମମ ଟାଇମ୍ ରହୁଛନ୍ତି ସେମାନେ ବାହାରକୁ ଆସିଲେ ଯେମତି ଫ୍ରିଜ ରୁ ପରିବା ବାହାର କଲା ଭଳିଆ ସେଇ ଭଳିଆ ହେଇଯାଉଛନ୍ତି ମାନେ ସେମାନେ ଯେତେବେଳେ ବାହାରକୁ ଆସି ଯାଉଛନ୍ତି ସେମାନଙ୍କୁ ସେଇ ପ୍ରୋବ୍ଲେ ସେମିତି ଆସୁଛି। ଦେଖିଛ କାହାକୁ ସଂସଟ୍ରୋକ ଆଟାକ ସମୟର ବା କିଛି ଇର ଘଟଣାର।
ହଁ ଏଥିରେ ତ ବାହାରକୁ ଆସିଲା ମାନେ ଦେହ ପୁରା ତା ତି ହେଇଯାଉଛି। ଟୋଟାଲ ଏବେ ଶହେ ହଉନି ତାପରେ ସନଷ୍ଟୋକ୍ ରେ ଆମର ଘର ପାଖ ଆଣ୍ଟି ସିଏ ରୋଷେଇ ଘରେ କାମ କରୁଥିଲେ ସେ ପୁରା ମୁଣ୍ଡକୁ ଘୁରେଇକି ହିଁ ପଡି ଯାଇଛନ୍ତି। ତାଙ୍କର ସେ ରୋଷେଇ ଘରେ ତ ବହୁତ ଗରମ ସେ ଗ୍ୟାସ୍ ଲାଗିକି ତ ସେ ତାଙ୍କର ସେଇଠି ଜଳୀୟ ଅଂଶ ମେ ବି କମିଯାଇଛି ତ ସେ ସେଇଠି ମୁଣ୍ଡ ଘୁରୋଇକି ହିଁ ପଡ଼ିଯାଇଛନ୍ତି ଆଉ ଏଇ ସପ୍ତାହେ ତଳେ ଆମ ଘରର ମୋଟର ପୋଡି ଯାଇଥିଲା। ଲୋ ଭୋଲଟେଜ ହେଇକି।
ହଁ ଭୋଲଟେଜ ସମସ୍ୟା ଟା ବି ଗୋଟେ ବଡ ପ୍ରୋବ୍ଲେମ କ୍ରିଏଟ ହଉଛି ଏବେ ଆମେ ଯେତେବେଳେ ଖରାକୁ ସମସ୍ତେ ପୁରା ମାତ୍ରାଧିକ ବ୍ୟବହାର କରୁଛେ ବିଦ୍ୟୁତକୁ ଯେମିତିକି ଫ୍ୟାନ୍ ହୋଉ ଫ୍ରିଜ୍ ହୋଉ ଏସିି ହଉ ଗୋଟେ ଘରର ପାଖାପାଖି ଦଶ ୟୁନିଟ୍ ଆମେ ସାରୁଛେ ତ ଏତେ ପରିମାଣରେ ଲୋକଙ୍କୁ ଭୋଲ୍ଟେଜ୍ ତାକୁ ମେଣ୍ଟେନ ହେଇପାରୁନି ମୋତେ ଲାଗୁଛି ଆଗାମୀ ଯଦି ବର୍ଷେ ଦୁଇ ବର୍ଷ ଭିତରେ ସୋଲାରଟାର ଠିକ୍ ୟୁଟିଲାଇଜ୍ ହୁଏ କାହିଁକିନା ସେଥିରେ ଯଦି ଷ୍ଟୋର ହାଉସ୍ କରିକି ଏନୋର୍ଜି ରଖା ହୁଏ ତାହେଲେ ଏଇ ଭୋଲଟେଜ ସମସ୍ୟା ଟା ଟିକେ ଦୂର ହେଇଯିବ କାହିଁକି ନା ଜଣଙ୍କ ଘରକୁ ଯଦି ଦଶ ୟୁନିଟ କିମ୍ବା ପନ୍ଦର ୟୁନିଟ ପର୍ଯ୍ୟନ୍ତ ଖରା ଦିନେ ଷ୍ଟୋର ହେଇଗଲା ତ ସିଏ ପାଖକୁ ପଳେଇଯିବ ତ ସିଏ ମ୍ୟାନେଜ କରିକି ଗୋଟେ ଜାଗାରେ ରଖିଦେଇ ପାରିବ। କିନ୍ତୁ ଏବେ ଯୋଉ ବର୍ତ୍ତମାନ କରେଣ୍ଟ ସିଚୁଏନରେ ପ୍ରୋବ୍ଲେ୍ରଏଟ ହଉଛି ଇଏ ଗୋଟେ ବ ସମସ୍ୟା ସୃଷ୍ଟି ହଉଛି ଭୋଲଟେଜ ଡାଉନ ହଉଛି ତାପରେ ଉ ଟାଉନସିପ୍ ଏରିଆ ତ ଗୋଟେ ପ୍ରକାର କଥା କିନ୍ତୁ ଗାଁ ଗାଁ ଗୁଡାକରେ ଗୋଟେ ଦିନ ଲାଇନ୍ ଯାଉଛି ତିନି ଦିନ ଚାର ଦିନ ଯାଏ ଲାଇନ ଆସୁନି ତ ସେମାନେ ବି କିଛି କରିପାରୁନାହାନ୍ତି ନିରୁପାୟ ହେଇକି ଅଛନ୍ତି।
ହଁ ଗାଁ ମାନଙ୍କରେ ତ ମୁଁ ଯେ ତେବେଳେ ଯାଏ ସେତେବେଳେ ପାୱାର କଟ ହିଁ ପୁରା ହେଇଯାଏ। ତ ଯେତେବେଳେ ବି ସେମାନେ କିଛି ଭୋଜି ଭାତ କରନ୍ତି, ଆମର ସେ ଯେତେବେଳେ ମୋ ବଡ ବାପାଙ୍କର ଝିଅର ବାହାଘର ହେଇଥିଲା ସେତେବେଳେ ସେମାନେ ଜେନେରେଟର ହିଁ ମଗେଇଥିଲେ ଆଉ ସେଟାକୁ ପୁରା ଦେଇକି ହିଁ ରଖିବାକୁ ପଡ଼ିଥିଲା କାରଣ ପାୱାର କଟ୍ ତ ସେତେବେଳେ ହେଇନଥିଲା ଏତେ ହେଲେ ଯେତିକି କି ଲାଇନ ଥିଲା ସେ ପନ୍ଦର ମିନିଟ୍ ଦେଇଥିବେ ପୁଣି କାଟିଦେବେ ପୁଣି ପନ୍ଦର ମିନିଟ୍ ଦେଇଥିବେ ପୁଣି ହିଁ ତାକୁ କାଟିଦେବେ। ତ ସେଇ ଅସୁବିଧା ଟା ବହୁତ ହୁଏ। ହେଲେ ଗାଁରେ ସ ସନ୍ଧ୍ୟା ବେଳେ କି ଚାରିଟା ପାଞ୍ଚଟା ବେଳେ କ୍ଷେତ ଆଡକୁ ପଳେଇଲେ ସେଇଠି ବହୁତ ଜୋର ସେ ଭଲ ପବନ ଦଉଥାଏ।
ବଢିଆ ଆକ୍ଚୁଆଲି ଗାଁରେ ଗୋଟେ ଆମର ଭଲ ଜିନିଷ ଥାଏ ଯେମତି ପ୍ରକୃତିର କେତେ ସୁନ୍ଦର ଗୋଟେ ଯଦି ଆମେ ଦେଖୁଛେ, ପ୍ରକୃତି ଆମକୁ ଦେଇଛି ରହିବା ପାଇଁ ଯେମିତି ଏ ଗୋଟେ ଘରର ଗଛରୁ ଆମେ ଘର ପାଉଛେ ସେଇଭଳି ଯଦି ଗଛ ଛାଇ ତଳେ ଆମେ ରହିଯାଉଛେ ସେ କୋ ଆସ ବି ତା ଆଗରେ ଫିକା ପଡିଯିବ ଆମେ ଯଦି ଟିକେ ତୋଟା ଆଡେ କିମ୍ବା ଗୋଟେ ଜଙ୍ଗଲ ଆଡେ ପଳେଇ ଯାଉଛେ ସେଇଠି ଯଦି ବାଟ ଏଟେ ଶୋଇ ପଡିବ ବୋଲେ ତାକୁ ଅମଘନିତ ଗୋଟେ ପଳେଇ ଆସିଯିବ ତ ଯଦି ଏଇ ବାର୍ତା ବ ଆମେ ଦେଖୁଛେ ତାହେଲେ ଆ କିଛିଟା ମାତ୍ରାରେ ଆମକୁ ପ୍ରକୃତିକୁ ସଞ୍ଚୟ କରିକି ରଖିବାକୁ ପଡିବ କାହିଁକିନା ପ୍ରକୃତିରେ ଯାହା ମିଳେ ସେଇଟା ଆମକୁ କୃତ୍ରିମରେ ମିଳେନି ନୁହେଁ କି?
ହଁ ନିହାତି ଆମର ଏଇଠି ତ ବହୁତ ସାରା ଗଛ ଲାଗିଛି ରାସ୍ତାରେ ହେଲେ ଯୋଉଠି ବି ସବୁ ଏତେ ଲମ୍ବା ହେଇକି ଗଛ ଲାଗିଛି, ତା ସାଇଡରେ ଟ୍ରାଫିକ ଆଉ ଟ୍ରାଫିକ ମାନେ ବହୁତ ଟ୍ରାିକ ଆମର ସନ୍ଧ୍ୟା ବେଳୁ ସସଙ୍ଗ ବିହାରରୁ ର ସଲଗଡ ଆସିବା ଯାଏ। ସେଇଠି ତ ବହୁତ ଟ୍ରାଫିକ୍ ସେଇଠି ହିଁ ଖାଲି ସେ ପାଞ୍ଚଶହ ମିଟର ହିଁ ରାସ୍ତା ହେବନି ତାଠୁ ବି କମ ହେବ ସେଇଠୁ ସେତିକି ଆସ ପାଇଁ ଦଶ ପନ୍ଦର ମିନିଟ ଲାଗିଯିବ ଏତେ ଟ୍ରାଫିକ ଆଉ ଏତେ ଗଛଥାଏ କେବେ ବହୁତ ଗରମ ହଉଛି।
ନିହାତି ନିହାତି ଆକ୍ଚୁଆଲି ସେ ଯୋଉ ସସଙ୍ଗ ବିହରେ ଆଗକୁ ସେଇଠୁ କମିଯାଉ ମାନେ ତଳ ଓଭର ବ୍ରିଜ ଟା ସେଇଠି ଏଣ୍ଡ ହେଇଯାଉଛି, ରସୁଲ ରୋଡ କୁ ଯାଉ ତ ସେଇ ଜାଗାରେ ସେ କିଛିମୋଟା କର୍ପୋରେସନ ଗଭର୍ଣମେଣ୍ଟ ଟିକେ ତାକୁ ଟିକେ ଚଞ୍ କରିବାର ଆବଶ୍ୟକତା ଅଛି କ ମାସିମ ସେଇ ଜ ପ୍ରବ୍ଲେ୍ରାିକା ଦେଖଛି ଏବେ ତ ମଝିରେ ଦି ଘଣ୍ଟା ନା ତିନି ଘଣ୍ଟାଜରେ ବି ଦଉଥିଲା ସେମିତି ରହିକି ଲୋକ ଥିଲେ ବୋଲି
ହଁ ହଁ ସେଇଟା କଣ ହେଇଛି ନା ଦିଟା ମୋ ବସ୍ ଗୋଟେ ବାଇକ୍ ବାଲାକୁ ଇଏ କରିଦେଇଥିଲେ ସେ ବାଇକ୍ ବାଲା ମୁଁ ସେତେବେଳେ ଆସୁଥିଲି ଇଣ୍ଟର୍ନସିପ ସାରିକି ହିଁ ସେଇଠୁ ହିଁ ତ ପୁରା ଭିଡ ହେଇଗଲା ହେଲେ ଯାହା ହଉ। ମୋର ଚବିଶ ନମ୍ବର ବସ୍ ସାଇ ମନ୍ଦିର ଯାଇ ଆସୁଥିଲ। ତ ମୁ ବ୍ରହ୍ମେଶ୍ୱର ପାଟଣା କ ମୁଁ ଯାଇପାରିଲି। ନହେଲେ ସେଇ ରସୋଲଗଡ ତାପରେ ବାଣୀ ବିହାର ସେ ସସଙ୍ଗବିହାର ସେ ସିଧା ରାସ୍ତା। ସେ ରସୁ ଗୋଡ ପଛକୁ ପଛ ପୁରା ଟ୍ରାଫିକ ସେ ରସୁଲଗଡ଼ ର କଣ ଚାରିଟା ରାସ୍ତା ଅଛି ସେ ଏପଟୁ ଆସିବେ ଯିବେ ସେ ଚାରିଟାକ ପୁରା ବ୍ଲକ୍ ହେଇଯାଇଛି ଗାଡି ଯାଉନି ଆସୁନି କିଛି ବି ହଉନି।
ଆକ୍ଚୁଆଲି ଟିକେ ଟାଉନ ପ୍ଲାନିଂରେ ବି ଚେଞ୍ଜ କରିବା କଥା କାହିଁକିନା ଏମିତି କିଛି କିଛିଟା ଜିନିଷକୁ ଆଖି ଆଗରେ ରଖିକି ଟିକେ ଯଦି ଚେଞ୍ଜ ନ କରିବେ ତାହେଲେ କାହିଁକି ନା ମାତ୍ରାଧିକ ଲୋକ ବଢୁଛନ୍ତି ଏବେ ମହାନଗର ନିଗମ ଆଗରୁ ଯେତିକି ପରିମାଣର ଲୋକ ଥିଲେ ଏବେ ଜନସଂଖ୍ୟା ଧୀରେ ଧୀରେ ବଢୁଛନ୍ତି। ତାପରେ ଗାଁ ରୁ ଅଧିକାଂଶ ଲୋକ ସହରମୁଖୀ ହଉଛନ୍ତି ଗାଁ ର ଚାଲିଚଳନଠୁ ସେମାନେ ଆ ମଜଦୁରୀ କରିବା ବି ହଉ କିମ୍ବା ଖେତ ବାଡି ଛାଡି ସେମାନେ ଲେବର କାମ ଗୁଡାକରେ ମାକ୍ସିମମ୍ ଆସି ଯାଉଛନ୍ତି ତ ସବୁକୁ ଦୃଷ୍ଟିରେ ରଖି କିଛିଟା ପଦେପ ପଦକ୍ଷେପ ନବା କଥା ଯୋଉଥିରେ କି ଆ କିଛି ପରିବର୍ତ୍ତନ ଆସିପାରିବ ଆଉ ତାପରେ ଯଦି ଏଇ ଖରା ଦିନ ଗୁଡାକ ବି ଆମେ ଦେଖୁଛେ ଅ ଜଣେ ଟ୍ରାଫିକ ରେ ଫସି ଯାଉଛି ତାହେଲେ ସେଇ ଜାଗାରେ ତାର ଧନ ଜୀବନ ପ୍ରତି ପ୍ରୋବ୍ଲେମ ଆସିପାରେ ନାହି।
ହଁ ଏବେ ତ ରାଜମହଲ ଟ୍ରାଫିକ ରେ ଗୀତ ଲଗେଇ ଯାଇଛନ୍ତି। ମାନେ ଟ୍ରାଫିକ ଯଦି ଅଧିକ ହେଇଗଲା ସେଇଠି ସେମିତି ଗୋଟେ ଟନ ଟାଇପ ର ସେଇଠି ବାଜିବ ଏଇଟା ଗୋଟେ ବିରକ୍ତକର ଅବସ୍ଥା ଯଦି ଖରାବେଳ ଟାଇମ ରେ ଲୋକ ଏତେ ଖରାରେ ସେଇଠି ଛିଡା ହେଇଛି। ଛନ୍ତି ଆଉ ସେଇଠି ଟ୍ୟୁନ ବାସ ଜିଲ୍ଲା
ଆ ତା ସହିତ ଗୋଟେ ମିମିକିରି ବା। କରିଦେଲା ଭଳିଆ ଲାଗୁଥିବ ତାକୁ ଗୋଟେ ବିରକ୍ତିକର ଭାବ ସୃଷ୍ଟି ହବ ସେ ଜାଗାରେ।
ହଁ ଯାହା କହିଲା ଆପଣ ସେଇଠି ବିରକ୍ତ ହିଁ ଲା। ଗିବ।
ଆଉ ଯଦି ବି ଆମେ ଦେଖୁଛେ ଆ ଅନ୍ୟାନ୍ୟ ଅଞ୍ଚଳ ରାଉରକେଲା ବି ଇ ଯଦି ଦେଖୁଛେ ରାଉରକେଲା ବି ମହାନଗର ନିଗମରେ ଅନ୍ତର୍ଭୁକ୍ତ ରହିଛି ସମ୍ବଲପୁର ବି ରହିଛି ଏ ତ ସବୁ ମହାନଗର ବ୍ରହ୍ମପୁର ବି ରହିଛି କିନ୍ତୁ ବ୍ରହ୍ମପୁର ଅ ଆଉ ସମ୍ବଲପୁରରେ ମା। ମାତ୍ରାଧିକ ଗରମ ରହୁଛି ଆଉ ଯଦି ମ ଅପେକ୍ଷାକୃତ ଆମେ ଦେଖୁଛେ ରାଉରକେଲା ଅଞ୍ଚଳ ଯେତେବେଳେ ପ୍ଲାଣ୍ଟ ତିଆରି କରାଗଲା ଆ ସରକାରଙ୍କର ଅ ନିୟମ ଅନୁସାରେ ଯଦି ଗୋଟେ ଗଛ କଟାଯାଉଛି ଆଉ ଚାରିଟି ଗଛ ଲଗାଯିବ ତ। ଏହି ପ୍ରକାର ହିସାବରେ ଏ ସେମାନେ ଯେତିକି ଗଛ କାଟିକି ପ୍ଲାଣ୍ଟ ବନେଇଥିଲେ ତାର ଚାରିଗୁଣାରୁ ପାଞ୍ଚ ଗୁଣା ପର୍ଯ୍ୟନ୍ତ ପ୍ରଥମେ ବା ପାଖାପାଖି ଦଶ ଗୁଣା ଗଛ ଲଗା ହେଯାଇଥିଲା ଯେଉଁଟା ସେକ୍ଟର ପଟେ ତ ସେଇଥିପାଇଁ ଏବେ ବି ଯଦି ଆମେ ଦେଖୁଛେ। ପ୍ଲାଣ୍ଟପଟ ଏରିଆ ର ଟେମ୍ପ୍ରଚର ଆଉ ଏପଟର ତାପମାତ୍ରା ଯୋଉଟା କି ସେକ୍ଟର ପଟ ଲୋକ ରହୁଛନ୍ତି ତା ଭିତରେ ଚାରି ପାଞ୍ଚ ଡିଗ୍ରୀ ର ଡିଫରେନ୍ସ ଆସିଯାଉଛି ତ ଏଭଳି ଗୋଟେ ପ୍ଲାନିଂ କରିବା ଦରକାର ଅ ସବୁ ରାଜଧାନୀ ଗୁଡାକରେ ହଉ କିମ୍ବା ଆ। ସବୁ ସ୍ମାର୍ଟ ସିଟି ଗୁଡ଼ାକରେ ହଉ ଅ ତ ତାହେଲେ ଟାଉନଟା ଆମ ଭୁବନେଶ୍ୱର ତ ଠିକ୍ ଅଛି ଗୋଟେ ପ୍ରକାର ହେଲେ କିନ୍ତୁ କଟକ ହଉ ବ୍ରହ୍ମପୁର ହଉ ସମ୍ବଲପୁର ହଉ ଏଗୁଡ଼ାକରେ ଟାଉନ ପ୍ଲାନିଂ ଜମାରୁ ମଧ୍ୟ ଠିକ୍ ହେଇନାହିଁ କିନ୍ତୁ ତାକୁ ଯଦି ଇ ଚିନ୍ତା କରିକି। ଭବିଷ୍ୟତର ଅ ଯୋଜନାବଦ୍ଧ ଭାବରେ କରାଯାଏ ତାହେଲେ ସେ ମୁଁ ଭାବେ ଯେ ସେଟା ଠିକ ହେଇପାରିବ।
ହଉ ତାହଲେ ମୁଁ ଏବେ ରଖୁଛି ଆମେ ପରେ କେବେ କଥା ହବା।